ହ୍ୟାଲୋ!
ହ୍ୟାଲୋ!
ହଁ କଣ କରୁଥିଲେ?
କିଛି ନାହିଁ ବର୍ଷା ହଉଛି, ବସଥିଲଥିଲି ଆପଣ କଣ କରୁଛନ୍ତି?
ମୁଇଁଇ ମୋ ଛୋଟ ପୁଅଟାକୁ ଶୁଆଉଥିଲି, କୋଉଠି ଆପଣଙ୍କ ଘର?
ହୁଁ ମୋ ଘର ଅନୁଗୁଳ କଣଲେ ମୁଁ ଭୁବନେଶ୍ଵରରେ ରହୁଛି।
ଓହୋ ଆଚ୍ଛା ଆଚ୍ଛା ପଢ଼ାପଢ଼ି ଦେଢ଼ ବର୍ଷ
ଆଛା।
ମାନେ ନା ନା ନା ନଅ ନା ଏଗାର ବର୍ଷ ହେଇଗଲାଣି ମୋର ଝିଅ ଟ ବିି ଅଛି। ଝିଅଟା ବଡ଼ ଝିଅଟା ବଡ଼ ଆଉ ସେ ଦଶ ବର୍ଷ ଆ ପଟ ଦଢ ବସ
ଖାଇବା ବିିବା ସାରଲା!
କଣ ହେଇଥିଲା!
ଆଜି ଭାତ ଚିଙ୍ଗୁଡ଼ି ଦରକାର ଆଉ ଆଛ ବ
ହଁ ଆଚ୍ଛା
ବଡ଼ ହଁ ନନ୍ଭେଜା କୁକୁରମାଛ ଭଜା।
ଆଚ୍ଛା। ଆଉ ଘର ସମସ୍ତେ ହଁ ହଁ। ଖାଇସାରିଲେଣିି ବସା ହଉଚି ବସିଛି ବାହାରେ ମାନେ ଏମିତି ଝରକା ଖୋଲିକି ବସିଛି
ହଁ ହଁ ଆମ କଣ ପଢୁଛନ୍ତି ନା କଣ?
ହଁ ପଢାପଢି କରୁଛି ସରକାରୀ ଚାକିରି ପାଇଁ ହିଁ ପଢାପଢି କରୁଛି।
ଓହୋ ବ୍ୟାଙ୍କିଂ କରଛି।
ହୁଁ ନାଇଁ ନିଜେ ନିଜେ ଅନଲାଇନ ଘରେ
ଆଛା ସରକାରୀ ଚାକିରି ମାନେ ଯୋଉ ରେଲହୁ ନା
ହଁ ସବୁ ସବୁ ହୁଁରେ ଏରେ ବସି ବେସିକଲି ମାନେ କହିବାକୁ ଗ ମାନେ ଏଇର ଜବ ପାଇଁ
ହଁ ହଁ ପଢିଛନ୍ତି କଣ ମାନେ
ହ ହଁ ମାନେ ଗ୍ରାଜୁଏସନ କରିଛି। ମାଷ୍ଟର୍ସ ଡିଗ୍ରୀ କରିଛି ଆଉ ବି ଏଡ୍ କରିଛି।
ହୁଁ ସେଇ ହଁ କେମେଷ୍ଟ୍ରି।
ତ ବଶଟ ସାଇନ୍ସ ଆପଡ଼ଙ୍କ ଆଚ୍ଛା ନାଇଁ ମୋର ଆଡ଼ସ୍ ମୁଁ ପିଜି କମ୍ପ୍ଲିଟ୍ କରୁଛି।
ହୁଁ।
ଆଉ ଏମ ଫିଲ୍ କରି ଏମଫିଲ୍ କରିନି ଆଉ କମ୍ପୁଟର କରିଥିଲ ମୁଁ ବ୍ୟାଙ୍କିଙ୍ଗ୍ ଦଉଥିଲି ରେଲୱେ ପାଇଁ ବି ଦଉଥିଲି କିନ୍ତୁ ବାହାଘର ହେଇଗଲା ତାପରେ ତାପରେ
ଆଜିକାଲି ତ ସମସ୍ତେ ବାହାଘର ପରେ ବି ଦଉଛନ୍ତି ତାହେଲେ
ନା ମୁଁ ଦେଇ ପାରିଲିନି କିଛି ନାଇଁ କି ମୋ ବାହାଘର ଦିମାସ ଭିତରେ ହିଁ ମୋର ଝିଅଟା ରହିଗଲା ତ ତାପରେ ଦେହ ଘରେ ର ବେବି ଗଂସି ରହିଗଲା ପରେ ଦେହ ଖରାପ ହୁଏ ବାନ୍ତି ହୁଏ ଇଏ ହୁଏ ସିଏ
ହଁ ତାପରେ ଝିଅ ହେଇଗଲା ପରେ ତ ଟ୍ରାଏ କରୁଥାନ୍ତୁ କିଛି କିଛି ପଢେଇକି
ହମ୍ ହଁ ତାପରେ ଆଉ ମୁଁ ଘରର ବଡ଼ ବୋହୂ ମାନେ ଆଉ କେହି ବାହା ହେନାହାନ୍ତି।
ଉଁ ହୁଁ ଘର କୋଉଠି?
ଆମର କ ଟକ ବାଙ୍କି ମୁଁ ଭୁବନେଶ୍ଵର ଘର ବା ମୋ ଘର ଭୁବନେଶ୍ୱର।
ହୁଁ।
ମୁଁ ପଢାପଢି ସବୁ ଭୁବନେଶ୍ବରରେ ମୁଁ ବାହାହେଇ ଥିଲି ବି ଭୁବନେଶ୍ୱରରେ ସେ ଏବେ ଏଠି ଚାରି ପା ଜୋର୍ ସେ ଅର୍ ହେଲା ବାଇଶ୍ କିନ୍ତୁ ରହୁଥିଲି ମୁଁ ସେଇ ଅ ଆଉ ଖାଲି ମୋର ପିଜିଟା ହେଲା ଆମର ଯେହେତୁ ସା ମାନେ ସାସ୍କ୍ରିଟରେ ପିଜି କରିଥିଲି ଓ ଖାଲି ପୁରୀ ଜଗନ୍ନାଥ ୟୁନିଭର୍ସିଟି
ହୁଁ ହୁଁ ହୁଁ। ହୁଁ ବାହାରୁଚି ଏବେତ ଏ ଲି ଆର୍ ଟି ଆର୍ ବିତ ବାହା ଏଲ୍ ୟାର ବି ତ ଲୋକ ଦେଇଥିଲା ଉମ୍ ବାହାରୁଥୁଲା ଭଲ କିନ୍ତୁ ଏ ବର୍ଷ କଟପ୍ ବୋହୁତ ଅଧିକ ଗଲା। କେତେ ଶହେ ଛବିଶ ନା କେତେ ଯାଇଚି ସାନସ୍କ୍ରିଟର ନା?
କଣଟା କହିଲେ?
ଏଇ ଯୋଉ ଏଲ୍ ଟି ଆର୍ ଟା ମ ଡି ଏମପ୍ଲୟମିଙ୍ଗ୍ ଟିଚର୍ ଯୋଉଟା।
ହଁ ହଁ ହଁ ହଁ ମୋର ସାଙ୍ଗସାଥି ବୋହୁତ ପାଇଚନ୍ତି ବି ମୋଠୁ ମାନେ ତାଙ୍କର ମାନେ ମାର୍କ କମ୍ ଥିଲା। ତଥାପି ପାଇଯାଇଚନ୍ତି ଏ ଟିକେ ସେତବେଳେ ଆମ ଭଳିଆ ଟିକେ ଅଁ ହୋଉଥୁଲା କଣ ମାନେ କାଷ୍ଟ୍ ପାଇଁ ବୋହୁତ ଇଏ ହୋଉଥୁଲା ଟିକେ ଜେନେରାଲ କାଷ୍ଟକୁ ଦୋଉନଥିଲେ। ଆଉ ଟିକେ ଏମ ଏସିଏସଟି କାଷ୍ଟକୁ ଦେଇ ଦୋଉଥିଲେ ଆଉ ଠିକ ଅଛି ମୁଁ ବେଶୀ ଥର ବି ଟ୍ରାଏ କରନି ଜମା ଦିଥର କ୍ଲାସିକାଲ୍ ଟିଚର୍ ପାଇଁ ଟ୍ରାଏ କରିଥିଲି ଆଉ କରିନି।
ହଁ ଯଦି ଏବେ ଯଦି ମାନେ ଏବେ ଏଜ୍ ଅଛି ତ?
ଉଁ ଏଜ୍ ଯାହେଲେ ବି ତାଙ୍କର ଥାର୍ଟି ଫୋର୍ ବୋଧେ ନା କଣ ମତେ ଲାଗୁଛି। ମତେ ନା ମତେ ଥାର୍ଟି ସିକ୍ସ ପ୍ଲସ ହେଲାଣି ଥାର୍ଟି ସେଭେନ ହେଲାଣି ମୁଁ ପୁରା ପାଠ କମ୍ପ୍ଲିଟ କରିକି ସ ବୁ ଇଏ କରିକି ମୁଁ ବାହାହେଲା ବେଳକୁ ମତେ ଟ୍ୱେଣ୍ଟି ସିକ୍ସ ହେଇଯାଇଥିଲା। ପାଖାପାଖି ଟ୍ୱେଣ୍ଟି ଫାଇପ୍ କମ୍ ପ୍ଲିଟ୍ ହେଇଯାଇଥିଲା ମୋ ଏ ପାଖାପାଖି ଦଶ ସାଢ଼େଦଶ ବର୍ଷ ଏଗାର ବର୍ଷ ପାଖାପାଖି ହେଲାଣି ବାହାଘର।
ହୁଁ ହୁଁ ତ କିଛି କଥା ନାହିଁ ଏବେ ତ ବୟାଳିଶ୍ ବର୍ଷ ପର୍ଯ୍ୟନ୍ତ ତ ତ ଦେଇଚି ନା ଯଦି ଏବେ କିଛି କିଛି ଟାଇମ ବାହାର କରିକି କେତେବେଳେ ଏଇ ଯୋଉ
ଏଇ ଦେଖ ଏବେ ଝିଅ ହେଇଥିଲା ଏବେ ଆଉ ଗୋଟେ ଏବେ କିଛି ବର୍ଷ ଗ୍ୟାପ୍ ହେଇଗଲା ସେ ଭିତରେ କରିଥିଲେ ହେଇଥାନ୍ତା କିନ୍ତୁ ଆଉ କଁ ସାତ ଆଠ ବର୍ଷ ପରେ ଗ୍ୟାପ୍ ଥିଲା କିନ୍ତୁ ଆଉ ସେଇଟାରେ ମନ ଦେଲିନି। ତାପରେ ଏବେ ପୁଅ ଛୋଟ ଦେଢ଼ ବର୍ଷର ତାକୁ ବି ଛାଡ଼ିକି କୁଆଡେ ଯାଇହେବନି। ହଁ ଏବେ ମୋ ପାଖରେ ମାନେ ୱାର୍କ ଫ୍ରମ ହୋମ ହେଲେ ହଁ ମୁଁ କରିପାରିବି କିନ୍ତୁ ଏଇ ଆଉ ମାନେ
ମାନେ ଘର ଘରୁ ମାନେ ଟାଇପ୍ ମାନେ ତମକୁ ଉଁ ଟାଇମ ବାହାରି ଯାଉଚି ନା କିଛି କିଛି
ଉଁ ହଁ ଏମିତି ତ ଆମ-ଅ-ଅ-ଅ ପରିବାରର ସମସ୍ତେ ଅଛନ୍ତି ରଖିବା ପାଇଁ ବି ଶାଶୁ ଶ୍ୱଶୁର ବି ଅଛନ୍ତି। ରଖିପାରିବେ ଛୁଆକୁ। କିନ୍ତୁ-ଉ-ଉ-ଉ ଆଉ କରିନି ଯେହେତୁ ଏବେ ସବୁ ସମସ୍ତେ ମୋ ଉପରେ ଡିପେଣ୍ଡଏଡ ହେଇପଡି ଲାଗି ହେଇଯାଇଛନ୍ତି ତ ମୁଁ ଏବେ ଗଲେ ମାନେ ସମସ୍ତଙ୍କର ଅସୁବିଧା ହବ। ମୋ ସ୍ଵାମୀଙ୍କଠୁ ଆରମ୍ଭ କରି ଶାଶୁ ଶ୍ୱଶୁର ପର୍ଯ୍ୟନ୍ତ। ଯେହେତୁ ସେମ୍ ଯଦି ମୁଁ ଆରମ୍ଭରୁ କରିଥାନ୍ତେ ତ ସେମାନେ ସେଇ ଅନୁସାରେ ଢଳି ଯାଇଥାନ୍ତେ ଯେ ୟ ଏତିକି ରୁ ଟାଇମ୍ ସେ ତା ଚାକିରୀ ରେ ଯିବ ବାକି ଆମକୁ ସମ୍ଭାଳିବାର ଅଛି ଯେହେତୁ ସମସ୍ତେ ଦିପେଣ୍ଡେଡ ହେଇ ସାରିଛନ୍ତି ମୋ ଉପରେ ତ ଏବେ ଯଦି ମୁଁ ହଠାତ୍ କିଛି କରିବି ସମସ୍ତଙ୍କର ଅସୁବିଧା ହେବ।
ହୁଁ ଆପଣଙ୍କ ସ୍ବାମୀ ସ୍ବାମୀ ତ ମାନେ ହଁ ଇନକମ କରୁ
ହଁ ହଁ ହଁ କରନ୍ତି ସେ ଚାକିରି କରୁଛନ୍ତି। ଭୁବନେଶ୍ଵରରେ କରୁଛନ୍ତି।
ଆଛା ସେ ରହୁଛନ୍ତି ବି ଭୁବନେଶ୍ଵରେ?
ସିଏ-ଏ-ଏ ହଁ ଘର ନେଇଛନ୍ତି କିନ୍ତୁ-ଉ-ଉ-ଉ ଦି କ ଏକା ତ ସେଇଠି ରୁହନ୍ତିନ ଛି ଇଚ୍ଛା ହେଲେ କେବେ କେବେ ଗୁଟେ ଦି ଦିନ ରଇଯାନ୍ତି ନହଲେ ନାଇଁ। ସକାଳୁ ଯାଆନ୍ତି ପୁଣି ସନ୍ଧ୍ୟା ବଳେ ପଳେଇ ଆସନ୍ତି। ଅଫିସ ସରିଲା ପରେ ଆପଣଙ୍କ ଘରେ ସବୁ କି କି ଅଛନ୍ତି?
ଆମ ଘରେ ବାପା, ମା, ମୋ ମୋ ର ଗୋଟେ ବଡ ଭାଇ। ହଁ ଆମ ବାପା ମାଜଣେ ରିଟାୟର୍ଡ ଟିଚର୍। ଆଉ ଭାଇ ଟାଟା ଷ୍ଟିଲ ରେ ଜବ୍ କରୁଛି ମେରାମଣ୍ଡୁଲି। ଆଉ ମୁଁ ତ ପ୍ରିପାର କରୁଛି ହଁ।
ଆଉ
ଆଉ
ଆଜି କଣ ରୋ ସେମାନେ ମେସ୍ କରି ଭୁବନେଶ୍ଵର ରହୁଛନ୍ତି ନା କଣ?
ହଁ ମାନେ ନିଜେ ନିଜେ ରୋଷେଇ କରିକି। ହୁଁ ଖାଉଛି ହଷ୍ଟେଲ ରୁ ବାହାରେ ମାନେ ରହିକି କିଣିକି ଖାଇବା ଟା ବି ମାନେ ଡେଲି ଡେଲି ସେ ତେଲ ମସଲା ଖାଇବାକୁ ବି ଭଲ ଲାଗିବନି। ନା ମାନେ ନିଜେ ଗୋଟେ ପର୍ସନାଲ ରୁମ ନେଇକି ରହୁଛ
ପର୍ସନାଲ ନେଇ ତାହେଲେ ତ ନିଜେ ରୋଷେଇ କରୁଥିବେ।
ହଁ।
ଆଜି କଣ ଆମିଷ କରିଚ?
ନା ମୁଁ-ଉ-ଉ-ଉ ପୁରା-ଆ-ଆ ଶାକାହାରୀ।
ଓ ହୋ ଆମିଷ ଟୋଟାଲ ଖାଆନ୍ତିନି, ହ ହଁ ହୋ ହଁ-ଅ-ଅ ଆଉ ଅବଶ୍ୟ ଦେହକୁ ଭଲ ଜଣ ଆଜିକାଲି ସେ ସମସ୍ତେ ପ୍ରାୟ ଲୋକ ଖାଉନାହାନ୍ତି।
ସେମିତି କିଛି ନୁହଁ ମାନେ ମୁଁ ଯେହେତୁ ଜୟ ଗୁରୁ ଦୀକ୍ଷା ନେଇ ଛି ଛୋଟବେଳୁ ହିଁ, ନା ଉଁ ଆମ ଘରେ ଏବେ କେହି ନା ନା ଘରେ କେହି ନାହିଁ ଆମର ଆମେ ଏଇ ମାନେ ମାମୁଁ ଘର ସାଇ ଏମିତି ସମସ୍ତେ କେହି ବି ଖଆନ୍ତିନି, ସମସ୍ତେ ଏଇ ଦିକ୍ଷାର
ପିଆଜ ରସୁଣ ଖାଉଛନ୍ତି ନା ନାଇ?
ରସୁଣ ବି ମୁଁ ଖାଇନା।
ଆଉ ପିଆଜ ରସୁଣ ବି ନାହିଁ ମାନେ ତାହେଲେ ତ ପୁରା ଉଁ ପୁରା ସାଧା।
ହଁ ପୁରା ସାଧା ଅ କ ଲି ଭାତ କରିଥିଲି, ଡାଲି କରିଥିଲି, ଆ-ଆ-ଆ-ଆ ଆଉ ଆଳୁ ଛୁଇଁ ଭଜା ଜା କରିଥିଲି ଆଉ-ଉ-ଉ ଝୁଡ଼ଙ୍ଗ ଭାଜିଥିଲି।
ହଁ ଆଚ୍ଛା।
ଏକୁଟିଆ ରହିଲ ହଁ ହଁ ହଁ ହଁ ଖାଇସାରିଲଣିି ବସିକି ପଢୁଥିଲି।
ହଁ ଥରେ ରାନ୍ଧିଦେଲେ ଦି ଦିନ ଖାଇଦେବେ।
ନାଁ ରୁଟି ବି କଲେ ଦି ପଟ ହିଁ କରେ। ସେମିତି କିଛି ଇଏ ନାହିଁ। କିନ୍ତୁ ଉ ଏଇଟା ଅସୁବିଧା ହୁଏ ହଁ ମାନେ ଉଁ ଗୋଟେ ଅଧା କପ ପକେଇଲେ ଚାଉଳ ହେଇଯାଏ।
ହଁ ଏକୁଟିଆ ଲୋକ ନିଜ ପାଇଁ
ହଁ ହେଇଯାଏ କମ ସମୟରେ ବି ହେଇଯାଏ। ତ ସେଥିଲାଗି ଏତିକି ମାନେ ମୁଣ୍ଡ ବିନ୍ଧା ବି ନାହିଁ। ଓହୋ। ଘରକୁ ବି ପଳାଏ ଅଧିକ ଟାଇମ୍ ପଳାଏ। ଘରକୁ କିଛି ଏଗଜାମ୍ ଦେଲେ ଆସେ ଭୁବନେଶ୍ଵରରେ ରହେ ତ ତାପରେ ଏଗଜାମ୍ ସରିଗଲେ ପୁଣି ପଳାଏ ସେମିତି କିଛି ନଥାଏ। ଏବେ ଅନଲାଇନରୁୁ ପଢୁଛି ଘର ଅନୁଗୁଳ।
ଅନଗୁଳ ନା ହଁ ନୁଗୁଳ ମାନେ ମୁଁ କେବେ ଯାଇନି କେବଳ ମୁଁ ସମ୍ବଲପୁର ଯାଏ ତ ସ ସେଇ ବାଟରେ ପଡ଼େ ଆମେ ଅନୁଗୁଳରେ ଟ୍ରେନ ଟା ଇଣ୍ଟରସିଟି ଟା ରହେ।
ହଁ ହଁ ସେଇଠି ଟ୍ରେନ ରେ ଗଲାବେଳେ କିନ୍ତୁ ସେଟା ଗୋଟେ ଏମତି ଷ୍ଟେଚ
ହଁ ସେଇଠି ପନ୍ଦର ମିନିଟ ଖଣ୍ଡେ ରୁହେ ବରା ସିଙ୍ଗଡା ମିଳେ ମୋ ବାପା ତ ସେଥିପାଇଁ ଆମ ପାଇଁ କେବଳ ଆମେ ଅନୁଗୁଳ ଜାଣିଛୁ ଯେ ବରା ସିଙ୍ଗଡ଼ା କିଣିବା ସ୍ପର୍ଟ। ଜାଗା।
ହଁ ହଁ ନାଇଁ ଯିଏ ବି ଯାଆନ୍ତି ମାନେ ଭୁବନେଶ୍ଵରରୁୁ ମାନେ ଆଉ ଏଇ ଅ ସମ୍ବଲପୁର ହେରିକା ଯାଆନ୍ତି ସେମାନେ କିନ୍ତୁ ତାର ଏଇଟା ଗୋଟେ ଷ୍ଟପେଜ୍ ଯୋଉଟା
ସେ ଆମେ ଯୋଉଠୁ ଖାଇବା କହିବୁ ବାପା କହିବେ ଆଗକୁ ଅନୁଗୁଳ ଆସୁଛି। ସେଇଠି ଖାଇବା। ତ ସେଥିପାଇଁ ଅନୁଗୁଳ ଟା ଆମ ପାଇଁ ସେଇଟା ପ୍ରସିଦ୍ଧ ଯେ ଆମେ ବରା ସି
ଏ ଅନୁଗୁଳରେ ଏମିତି ତ ମାନେ ଏତେ ବଡ ଇଣ୍ଡଷ୍ଟ୍ରି ନୁହେଁ ମାନେ ଏଇ ଯୋଉ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ହେଲା କି
ମୁଁ ବି ଜାଣିଛି ଯେ ସେଇଠି ମୋର ଅଛନ୍ତି ଦାଦା ଦିଇଟା ଚାକିରି କରିଛନ୍ତି ପାୱାର ପ୍ଲାଣ୍ଟରେ। ଆ ମାନେ ସମ୍ବଲପୁରରେ।
ହଁ ହଁ ହୁଁ ହୁଁ।
ତ ସେଇଠି ସେ ପ ପାଇକି ରହିଛନ୍ତି ଆଉ ଆମେ ପ୍ରାୟତଃ ଯାଉ ତାଙ୍କ ଘରକୁ ଛୋଟବେଳୁ ବି ବାପାଙ୍କ ସାଙ୍ଗରେ ଯାଉ ତାପରେ ବାହାଘର ସାଙ୍ଗରେ ତ ହଜବେଣ୍ଡ ଆମେ ଯ ମିଶିକି ତ ଗଲା ମାନେ ଆମେ ହଁ। ଆମର ମାନେ ମାନେ ମାସକୁ ବି ବେଳେ ବେଳେ ଦିଥାର ହେଇଯାଏ। ବୋଲି ତ ଆଉ କାହିଁକିନା ମୋ ବାପା ରେଲୱେରେ ଥିଲେ ଏବେ ରିଟାୟାର୍ କରିଗଲେଣି ତ ଆମ ପାଇଁ ପାସ୍ ଫ୍ରି ଟ୍ରେନ।
ଏବେ ବିି?
ଏବେ ରିଟାୟାର୍ କରିଗଲାଣି ବାପା।
ଆଚ୍ଛା ରିଟଡ ପରେ ସେଇ ସବୁ
ରିଟାଡ କର ନା ଅଛି ଅଛି ସେଟା କେବଳ ବାପା ଆଉ ମା।
ଆଛା ହ ଆଉ ତାଙ୍କ ହେଲ୍ଥ ର ଯୋଉଟା ମାନେ ସସ୍ଥ
ହଁ ହଁ ଅଛି ଅଛି ତାଙ୍କର ରେଲୱେ ଗୋଟେ କହନ୍ତି କଥାରେ ନା ଏଇଟା ରଜ ଚାକିରରି ବୋଲି।
ଆଚ୍ଛା।
ରେଲୱେ ଆ ଏ। ପୁରା ମାନେ ବାପାଙ୍କ ମାଆଙ୍କର ଦି ଜଣଙ୍କର ବାପାଙ୍କର ଯଦ ଅସୁବିଧାର ହେଇ ମା ବି ଶେଷ ପର୍ଯ୍ୟନ୍ତ ଥିବେ ଯଦି ଶେଷ ପର୍ଯ୍ୟନ୍ତ ରହିବ ଆ ବାପାଙ୍କର ମୁଁ ଜାଣିନି ତାଙ୍କର ତଥାପି ସେ ଏ ଗ୍ରେଡ଼୍ରେ ଥିଲେ ମୁଁ ଜାଣିଛି, କିନ୍ତୁ ତାଙ୍କର ପର୍ଟିକୁଲାର ଇଟା ମୁଁ ଜାଣିନି ସେ ଓଲ୍ଡର ଡିପାର୍ଟମେଣ୍ଟରେ ଥିଲେ। ଅନେକ ସେଇ କାରଖାନା ଯୋଉଟା ତିଆରି ହୁଏ। ଟ୍ରେନ ତିଆରି ହୁଏ ଯୋଉ କାରଖାନା, ରେଳ କାରଖାନା, ଯୋଉଟା ଅଛି ମଞ୍ଚେଶ୍ୱର ରେ
ଟେକ୍ନିସିଆନ୍
ହଁ ସିଏ ଓଲଡର ଥିଲେ।
ଆଛା।
ଆଉ ହଁ ଟେକ୍ନିସିଆନ ରେ ହଁ ହଁ ସେ ବଳ ଆ ୟୁନିୟନ ତାଙ୍କର ତ ସବୁ ଇଲେକ୍ସନ ହୁଏ ନା ଭିତରେ? ସେ ୟୁନିଅନ ର ସେ ଥିଲେ ପ୍ରେସିଡେଣ୍ଟ ଥିଲେ, ତାଙ୍କ ୟୁନିଅନରେ ରିଟାଡ କରିଗଲେଣି, ଦୁଇ ହଜାର ଏକୋଇଶ ରେ ରିଟାଡ଼ କଲେଣି।
ହୁଁ, ହୁଁ
ଆଉ ଏବେ ସେଇଠି ଭୁବନେଶ୍ୱରରେ ହିଁ ଘର, ଜାଗା କିଣିକି ଘର କରିକି ରହିଛନ୍ତି ଆଉ
ନହେଲେ ମାନେ ଘର ଟା କୋଉଠି? ଆକଚୁଆଲି ଘରଟା
ମାନେ ଆମ ବାପ ଘର କଥା କହୁଚନ୍ତି।
ହୁଁ ହୁଁ।
ଆମର ହେଲା ଅଡ଼ଶପୁର ନିଆଳି ପଟେ
ଆଛା କଟକ।
କଟକ, ହଁ
ହୁଁ।
ଆଉ ଶାଶୁଘର, ଏ, ହଁ ହଁ ଅଢଶପୁର ହଁ ଅଛି, ଅଢଶପୁର ନିଆଳି ସେଇଡା ଆମର, ଆଉ ଶାଶୁଘରଟା ଏପଟେ ବାଙ୍କି ଆଉ ମୋ ଶ୍ୱଶୁର ବି ଚାକିରି କରିଥିଲେ, ତାଙ୍କ